କଣ କରୁଛନ୍ତି।
ହଁ ଏ ରୋଷେଇ ସାରିକି ବସିଛି ପୁଅ ପାଠ ଦେଇଛି ତାକୁ ସିଏ ବସିକି ପାଠ କରୁଛି। ବସିଛି ଏଇଠି ତା ପାଖରେ ଆଉ। ତମେ କଣ କରଛ ହଁ ରୋଷେଇ ରୋଷେଇ ସାରିକି ତ ବସିଛି ତା ପାଖରେ ଆଉ
ଆଜି କଣ ରୋଷେଇ ହେଇଛି।
ଆଜି ହେଇଛି ସେ ଭାତ ଡାଲିଟା ତା କମ୍ପଲସରୀ ସେଟା ହବ ଡେଲି ଡାଲଡା ଆଉ। ଆଳୁ ବାଇଗଣ ବଡି ଟମାଟୋ ସାରୁ ପକେଇକି ବେସର ଦେଇକି ତରକାରୀ ନୁହଁ ଟିକେ କଣ ଯୁକ୍। ଯୁ କୁ ଯୁକୁଆ କିିଆ ଭଳିଆ କରିଛି ଆଉ।
ହଁ।
ହଁ ଆ ବ ଅଛି କଲରା ଭାଜି ଦେଇଛି ଆଉ
ଏତେ ରୋଷେଇ ସାରି ସାରିସାଲେଣି ଆଉ ନାଁ?
ହଁ ଗରମ ହଉଛି ପ୍ରବଳ ଆଉ ରୋଷେଇ ଲେଟ୍ କଲେ ନା ଅଧିକ ଅଧିକ ଆହୁରି ଗରମ। ହଉଛି ଯେତେ ଜଲଦି ହଉଛି ସେ ନା ବର୍ଷା ତ ଡେଲି ଉଠଉଛି କୋଉଦିନ ହଉନି ଆଉ। ବର୍ଷା ତ ହେଲେ ଟିକେ ଭଲ ଲାଗନ୍ତା ବା ତାଇ ବର୍ଷା ହଉଛି କି ତମ ସେଆଡେ ହେଇଛି କି ବର୍ଷା।
ନା ଏପଟେ ବି ହେଇନି ଭାଇ ଉଠେଇଥିଲା ରା କାଲି ଚାରିଟା ବେଳେ ଆଉ ହେଇନି।
ହଁ ବର୍ଷା ଉଠଉ ଉଠଉଛି ପବନ ହଉଛି ଘଡଘଡି ବିଜୁଳି ବି ମାରୁଛି କିନ୍ତୁ ବର୍ଷା
କି ଦେଖିଲା ବେଳକୁ ଯୋଉଟାକୁ ସମସ୍ତେ ଖୋଜୁଛନ୍ତି। ସାଇଟା ହିଁ ହଉନି ।
ହଁ ଯାହାକୁ ନ ଖୋଜୁଛ ସେଇଟା ହଉ-
ଇଏ ହଉଚି ମାନେ ବେକାର ଘଡ଼ଘଡ଼ି ବିଜୁଳି ହଉଚି। କି- ତାର କି ଆବଶ୍ୟକ ନାହିଁ କିନ୍ତୁ ଦେଖିଲା ବେଳକୁ ବର୍ଷ୍ ବର୍ଷା ଟା ଯୋଗୁଡା ମାନେ ହେଲେ ଟିକେ ଶାନ୍ତି ସମସ୍ତେ କିନ୍ତୁ ସେଇଟା ହଉନି।
ନାଇଁ ବା ଏ ଗରମ ପ୍ରବଳ ହଉଚି। ମଝିରେ ମଝିରେ ଟିକେ ବର୍ଷା ହେଇଯାନ୍ତା ଯଦି ରଜ ଟା ଟିକେ ଭଲ ସେ-
ସେଲିବ୍ରେଟ୍ ହେଇପାରନ୍ତା।
କାଇଁ ହଉଚି କି? ବର୍ଷା ତ ଅଛି ତ କହୁଚି ନ୍ୟୁଜ୍ ରେ ବର୍ଷା ଟା ହୁଅନ୍ତା କି ହେଲେ।
ହଁ ବା।
ଆଉ ତମେ ଖାଇ ସାଇଲଣି।
ହଁ ମୁଁ ସକାଳେ ଖାଇଥିଲି ରୁଟି ଆଳୁ ତ ତରକାରୀ ଖାଇଥିଲି। ଆଉ ଖରା ବେଳେ କଣ ହଉଛି ଘରେ ତ ରୋଷେଇ କରୁଛନ୍ତି କଣ ଖାଇବା ଆଉ ।
ହଁ ତମେ କି କି ରୋସ
ହଁ ଶିଖିଛି କିନ୍ତୁ ଘରେ ସମସ୍ତେ ଅ ଅଛନ୍ତି ଆଉ ମାନେ ମତେ ଆଉ କରିବାକୁ ପଡୁ଼ନି।
ଓହୋ। ଶିଖିଛ ତ ଆଉ କଣ ନ କରିବାକୁ ପଡୁ଼ ହଁ।
ଓ ଏଇ କେତେବେଳେ କେମିତି ନଥିଲେ କିଏ-
ହଁ। ସ୍ପେସାଲ୍ କଣ ଶିଖିଚ।
ମତେ ଭଲ ରଷେଇ କରେ ଆସେ ମତେ ଭଲ ଭଲ ହୁଏ ଚିକେନ୍ ଭଲ ହୁଏ।
ଓ ହଁ ।
ମତେ ଟିକେ ସେଇଟା ଫେଭେରେଟ୍ ବୋଲି ମତେ ସେଇଟା ହଁ ଭଲ ପାଏବି ସେଇଥିପାଇଁ ମତେ ସେଇଟା ହିଁ ଭଲ ସେ ନହେଲେ ସବୁ କରେନି । ହଁ।
ହଉ ।
ହଁ ତମେ ଯୋଉ ଜିନିଷ ଟା ଯୋଉଟା ଯାର- ପସନ୍ଦ ଥିବ ସେଇଟା ହିଁ ସବୁଠୁ ଭଲ ହବ।
ହଁ ହଁ ଆଉ ସିଏ ତ ସେଟା ଭଲସେ କରିବ ନିହାତି ଆଉ ଟିକେ ଅଧିକ ଭଲ ହେଇପାରିବ ଆଉ ହଁ। ଓ ହୋ।
ଆପଣ ସବୁ ରୋଷେଇ କରି ଶିଖି ଯାଇଛନ୍ତି ଆପଣ ଯାହା ହେଲେ ବି
ହଁ ରୋଷେଇ ତ ଆଉ ସବୁ ଘରେ କରିବାକୁ। ପଡିବ ଆଉ ହଁ। ଆସିଲେ ବି କରିବ ନ ଆସିଲେ ବି କରିବ। ମତେ କଣ କିଛି ରୋଷେଇ ଆସୁଥିଲା କି, ହଁ ମୁଁ ବି ଝିଅ ଦିନେ କିଛି ବି ରଷେଇ ସି କିଛି ବି ସି କିନଥିଲି ମାନେ ଖାଲି ଯା ଦେଖେ ଯେ ଘରେ ହଁ ବୋଉ ଭାଉଜ ଥିଲେ କରନ୍ତି। ସେମାନେ ଆଉ ମୁଁ କେବେ ବିି ରୋଷେଇ ଘରକୁ ଯାଏବି ନାହିଁ।
କଣ କରିବି।ଯାହାହଲେ ବି କରିବାକୁ ପଡିବ।
ହଁ ବାହାଘର ପରେ ତ ସବୁ କରିବାକୁ ପଡିବ ଆଉ। ଆସିଲେ ବି କରିବ ନ ଆସିଲେ ବି କରିବ। ଆସ୍ତେ ଆସ୍ତେ କରୁ କରୁ ସେଇଠୁ ସବୁ କରିବ। ମୁଁ ତ ଫାଷ୍ଟ ଡାଲି ବସେଇଇି। ଥିଲି ଯେ ମୁଁ ପ୍ରେସର କୁକର ରେ କେତିକି ପାଣି ଦିଆ ହୁଏ। କେମିତ୍ କଣ ଡାଲି ବସେ ମୁଁ ଜାଣିବି ନାହିଁ ସେଇଟା। ନା ଜାଣିନଥିଲି ଯେ ଅ ମାନେ ପ୍ରେସରରୁ ବସେଇ ଦେଇଛି ଡାଲି। ଡାଲି ବସେଇ ଦେଇକି ସେଇଠି ମୁଁ ଅଛି। ବାସ୍ ଯୋଉ ହଁ। ସେଇ ରୋଷେଇ ଘରେ ମୁଁ ବାସନ ମାଜୁଚି। ଡାଲିଟା ବସିଛି ସେ ବେସ୍ ସିନେ ବାସନ ମାଜୁଛି।ସିଟି ହଉଛି ବାହାରକୁ ଗନ୍ଧ ହଉଚି ପୋଡିଗଲାଣି। କିନ୍ତୁ ମତେ ସେଇଠି ବାସ୍ନା ହଉନି। ମୁଁ ସେଇଠୁ ଆ ଆମ ସେ ଭାଇନା ମୋ ଦେଢଶୂର ଥିଲେ। ସିଏ ଆସିକି ସିଏ ବା ଠୁ ଡାକ ପକେଇ ପକେଇ ଆସିଲେ।କଣ ବସେଇଚୁ ପୋଡିଗଲା ପୋଡିଗଲା ମୁଁକହିଲି କାହିଁକି କିଛି ତ ପୋଡିିନି ଡାଲି ବସ୍ ଠିକ୍ଛି।
ମାନେ ମନେ ହିଁ ନାହିଁ।
ନେ ଅଛି କିନ୍ତୁ ମତେ କି
ଓହୋ ଏତେ ଜଣା ନାହିଁ କି ହଁ।
ହଁ ବାହାରକୁ ଗନ୍ ନ୍ଧ ହେଇଚି।ମୁଁ ସେଇଠି ପୁଣି ରୋଷେଇ ଘରେ ଅଛି।ଏଇଠୁ ସାଙ୍ଗେ ସାଙ୍ଗେ ବନ୍ଦ କର ବନ୍ଦ କର ବନ୍ଦ କରିକି ସେଟାକୁ ଖୋଲିଲା ବେଳକୁ ପୋଡି ଯାଇଛି ଡାଲି। ତଳେ କିଛି ନାହିଁ। ତାକୁ ଓପୁରୁ ଓପୁରୁ ବାହାର କରିଦେଇକି। ସିଏ ତାଙ୍କର ସେ ଭାଇନା ନିଜେ ନିଜେ ଓପୁରୁ ଓପୁରୁ ବାହାରି କରିଦେଲା। ବାହାରି କରିକି କହିଲେ ବୋଉ ଦେଖି ଥିଲେ ପାଟି କରିବ।ଆଉ ପ୍ରେସର କୁକରଟା ନେଇକି ବାଥରୁମରେ ଭିଜେଇ ଦେଇଆ। କବାଟ କଣରେ ବାଥରୁମରେ। ଭିଜେଇ ଦେଲି।ସେ ଡାଲି ସି ତାଙ୍କର ଫୁଟେଇଲେ ବି ଫୁଣି ମୁଁ ବି ଡାଲି ଫୁଟେଇନି ଆଉ।ମତେ ରୋଷେଇ ଆସେନି କିଛି ତାପରେ ଆସ୍ତେ ଆସ୍ତେ ସେଇଠୁ ତ କରିବା ଅଭ୍ୟାସ ହଁ ଭାତ୍ ଭାତ ବି ସେମିତି ବସେଇଥିବି ଭାତ ବି ପୋଡି ଯାଇଥିବ। ତଳ ଲାଗିଯାଇଥିବ କେତେ ପାଣି ଦିଆ ହୁଏ ଜାଣିପାରେନି।
ହଁ।
ପୋଡି ଯାଇଥିବ ତାପରେ ଆସ୍ତେ ଆସ୍ତେ ହଉ ହଉ ନିଜକୁ ନିଜେ ଜାଣିଗଲି ସବୁ କରୁ କରୁ କା ଆଉ,
କରିବାକୁ ପଡିବ ନା ଆଉ ହଁ।
ଆଉ ପିଠା ତ ଟୋଟାଲ କରେନି ମୁଁ ପିଠା ତ ଟୋଟାଲ ଆସେନି ଆମେ ଯେତେବେଳେ ରହିଲୁ ଏ ମାନେ ଆଙ୍କର ମୋର ରହିଲୁ ଅଲଗା ଆଉ ମତେ ପିଠାପଣା କିଛି ଆସେନି ମୁଁ ଆଉ କଣ କରିବି ସେଇ ସବୁବେଳେ ସେ ଭାତ ଖାଉ ନହେଲେ ରୁଟି ଖାଉ।
ନହଲେ ଚକୁଳି ପିଠା ଆଉ
ଚକୁଳି ପିଠା ବି ଆସେନି କରି ସେ ନା ସେତେବେଳକୁ ଆସୁନଥି ଲା କିଛି ବି କରି ଆସୁନଥିଲା ଏବେ। ଏବେ ଆସି ଯାଉଛି ଚକୁଳି କରିଦଉଛି ଏଣ୍ଡୁରି ପିଠା କରିଦଉଛି। ମଣ୍ଡା ପିଠା କରିପାରିବିନି ମଣ୍ଡାପିଠା ସେ ଯୋଉ କରିପାରେନି କେବେ ଆଉ ଯୋଉ ସୁଜି କାକ୍ ରା ବି କରିପାରେନି କାହିଁ ନା ତାକୁ ହଁ ନା ତାକୁ ଯନ୍ତ୍ ଜନ୍ତି ପାରେନି କି ଗଢି ବି ପାରେନି ଟି ଜନ୍ତି ପାରିବିନି କି ଗଢ଼ି ପାରିବିନି କିଛି କରିପାରିବିନି ମଣ୍ଡା ପିଠାରେ ପୁର ଟା ଖାଲି କରିଦେବି। ଆ ଆଉ ସୁଜି
ନଡିଆ ଗୁଡରେ ହେଇଯିବ ହଁ।
ହଁ ହଁ ସୁଜି କାକରା ବି ସେମିତି ଆସିବନି କରି ଜନ୍ତି ପାରିବିନି କି ପାଣିଆ ଥରେ କରି ଥିଲି ପୁଅର ଯୋଉ ଗୋଟେ ପଡେନି ସମ୍ବର ଦଶମୀ ଗୋଟେ ପଡେନି ବଢା କୁଢା ହୁଏ। ବଢ଼ା ଗୋଡା ହୁଏନି ସମ୍ବର ଦଶମୀ ଗୋଟେ ପଡେନି ତମ ସେପଟେ ହୁଏ ନାଁ?
ହଁ ହଁ।
ସେପଟେ ଆମର ସେଇଠୁ ଏପଟେ ସେଇଟା ହୁଏ ଯେ ମୋ ପୁଅର ବାଢ଼ିଛି କାକରା ସୁଜି କାକରା
ହଁ।
ଆଉ ଗଢି ପାଇ ଲିନି ସୁଜି କାକରା ମୁଁ କହିଲି କିଣି ଆଣିଥିଲେ ଭଲ ହେଇଥାନ୍ତା ମୁଁ କହିଲି ନାହିଁ କିଣିକି ଆଣିବିନି ଆଉ ନିଜେ ଘରେ ବନେଇବି। ଆଉ ଘରେ ତ ବନେଇଲା ବେଳକୁ । ସୁଜି ପାଣି ପାଇନି ପାଣିଆ ପୁରା ହେଇଗଲା ସୁଜି । ଫୋନ କରି । ପୁଣି ମୋ ନାନୀଙ୍କି ପଚାରିଲି ତାକୁ ସିଏ କହିଲା କଣ ମଇଦା ଥିଲେ ମଇଦା କି ଅଟା କଣ ଗୋଟେ ଦେଇକି ମତେ ଚକଟିବା ପାଇଁ କହିଲା ଉମ୍ ସେ ସୁଝିକି । ଦେଇକି ଯେତେ ଚକଟିଲେ ବି ସେ ହେଲନି ଏଡେ ଏଡେ ବଡ ଲାଷ୍ଟ୍ । କୁ ସେ ପାଣିଆ ପାଣିଆ ଯା। ହେଇଥିଲା ଯେମିତି । ତାକୁ ଅଟା ଟି ଦେଇକି ଚକଟିକି ତାକୁ ଏଡେ ଏଡ଼େ ବଡ ଦିଟା ମୁଁ କିଇଲି କେମିତି ଖାଲି ପୂଜା ହେଇଯିବ ସେ କେଇ ନଖାଉ ବ
ଫାଷ୍ଟ ଟାଇମ ଟ୍ରଏ ଆଉ ହଁ।
ମୁଁ କହିଲି କାହିଁକି ତାପରେ ଏତେ ମାନେ ମନ ଦୁଃଖ ହେଲା ମୁଁ କହିଲି କାହିଁକି ମୁଁ କରୁଥିଲି କି ଜାଣି ବରଂ କିଣି ଆଣିଥିଲେ ଭଲ ହେଇଥାନ୍ତା ହଯେ ନୂଆ ଜିନିଷ ଗଟେ ଗୋଟେ ମୁଁ କହଲି ନହିଁ ମୁଁ ନିଜେ ଗୋଟେ
ମନ କରିକି କରିଥିଲେ ଦେଖିଲା ବେଳକୁ ଭଲ ହେଲାନି ଆଉ।
ନା ବା ଭଲ ହେଲାନି ପୁରା ବଡ଼ ବଡ଼ ମାନେ ଏଡେ ଏଡେ ବଡ଼ ଦିଇଟା । କରିକି ଦେଇଥିଲି ତାକୁ । ଗଢି ବି ଆସିଲାନି ହାତରେ ଖାଲି ଯେହେତୁ ପାଣିଆ ହେଇଯାଇଛି ହାତରେ ଖାଲି ଲାଗି ଯାଉଛି । ନା ହେଲା ହଁ ତାକୁ ବି ଗଢି ବି ହେଲାନି ଭଲସେ । ଖାଲି ଦିଓ।ଟି କରିକି ମୁଁ ଖାଲି ପୂଜା କରିଦେଇଥିଲି । ଖାଲି ମୁଁ ଆଉ ସେଇ ଦିନରୁ ମୁଁ କହିଲି ନା ଆଉ କରିବିନି ଯେତେବେଳେ ହବ କିଣି ଆଣିକି ପୂଜା କରିଦେବିି ବରଂ ଆଉ ଘରେ କରିବିନି ।
ହଁ ।
ତମ ସେପଟେ ଅଛି ନା ବଡା । କୁଡ଼ା ।
ହଁ ହଁ ହଁ ଅଛି ଏପଟେ ବି ଏପଟେ ବି ସବୁ ଅଛି ।
ହଁ ହଁ ।
ତମର କଣ ବଢା ହୁଏ ।
ଆମର କଣ ଏଇ ଦୋକାନରେ ତ ପଳା ଆସେବି ତାପରେ ପିଠା ହରିକି ଯାହା ଘରେ ହୁଏ। ତାପରେ ମୋର ଚେନାପୋଡ ବହୁତ । ପସନ୍ଦ ଘରେ । ସେଇଥି ପାଇଁ ଦୋକାନରୁ ପଲେଇ ଆସେ ।
ହଁ ମିଠା ହେଲେ ଫଳ ଆଇଟମ ହେଲେ ସେଗୁଡା । ବାହାରୁ କିଣିକି ନେଇ ଆଣିବ ହଁ ପିଠା ପିଠି ହେଲେ । ଘରେ କରିବାକୁ ପଡିବ ଆଉ କଣ କରିବା ଏବେ ବି ପିଠା ସବୁ ସବୁ ମିଳି ଯାଉଛି। ଏବେ ବି ଆଉ କିଣିବାକୁ ହଁ କିଣିବାକୁ ପଡୁନି ସବୁ ପିଠା ମିଳି ଯାଉଛି ମୁଁ କହିଲି କାହିଁକି ମୁଁ ସୁଜି କାକରା ନା ସୁଜି କାକରା ଆସେନି କହୁଚି ଆରିସା ପିଠା ଆସିବ ନା
ହୁଁ ହୁଁ ତା ପାଗ ଯଦି ଟିକେ ଭୁଲ ଭାଲ ହେଇଗଲା ପୁରା ବହି ଯିବ ।
ହଁ ମୁଁ କେବେ ବି ମାନେ ଭୁଲରେ ବି ମୁଁ ଏଟାକୁ କେବେ ନା କେବେ ବି ମୁଁ ଟ୍ରାଏ କରିନି ସେ ପିଠାକୁ ହଁ ମୁଁ କହିଲି ବେକାର ନଷ୍ଟ ହବ ନା କଲେ ଜିନିଷ ଗୋଟା ଆମ ସେ ଯୁଗରୁ କହ ନା କରିବିନି । କେବେ ଯେବେ ମନ ହେଲେ କିଣିକି ଆଣିକି ଖାଇଦେଲେ ହେଲା ଆଉ ହଁ ମିଳିଯାଉଛି । କିଣିକି ଆଣିକି ତ ଖାଇଦଲେ ହେଲା କଣ ପାଇଁ ବେକାର ଘରେ ଆଉ ହଉଥିବ ନ ହଉଥିବ କିଏ ଗୋଟେ ଥାନ୍ତା କି?
ନଷ୍ଟ ବି ହଁ ନଷ୍ଟ ବି ବେକେରେ
ହଁ କହେ ମାନେ ଯୋଉ ଗୁଡ ଆଉ ଚାଉଳ ଚୁନା ତାପରେ ବି ତେଲ ହଁ
ତାପରେ କିନ୍ତୁ ଭାଗ ମାପ ମାନେ ଠିକ ନହଲେ ତାପରେ ମାନେ ଅଧିକ ମାନେ ପାଣିଆ ହେଇ
ତାର ହଁ ତାର ପାଗ ଅଛି ନା ଅ ମାନେ ଫାଷ୍ଟ ତ କେତେ ଗୁଡରେ କେତେ ଚାଉଳ ତ ଦବ ସେଇଟା ଗୋଟେ ଅଛି ତାପରେ ତାର ପାଗ ଗୁଡ ପାଗ ଟା କେମିତି ଗୋଟେ ହବ ଯେ ଠିକ ରେ ହେଲେ ତାପରେ ତମେ ଚୁନା ପକେଇବ । ଗୁଡ ପାଗଟା ଠିକ ରେ ନହେଲେ ଚୁନା ପକେଇଦେଲେ ବି ହଁ ହବନି ।
ତାପରେ ତାକୁ ବି ପୁରା କରିବାକୁ ପଡିବ ଇଏରେ
ହଁ ସେଥି ଯୋଗୁଁ କିଏ ଆଉ ସେଗୁଡା କରୁଛି?
ହୁଁ
ତମକୁ କୋଉ ପିଠା ଖାଇବାକୁ ଭଲ ଲାଗେ?
ମତେ ଭଲ ଲାଗେ ମତେ କାକରା ଭଲ ଲାଗେ । ଆରିସା ପିଠା ବି ଭଲ ଲାଗେ ଘରେ କିନ୍ତୁ ସବୁଟା ହୁଏ ମଣ୍ଡା ଖାଇନି ମଣ୍ଡା ଖାଲି ପୁର ଖାଇଦେବି ଆଉ ଉପର ଖାଇବିନି ।
ଓହୋ ମଣ୍ଡା ଟା ଖାଇବାକୁ ଭଲ ଲାଗେନି ସେମିତି ଏମିତି
ଏତେ ଭଲ ଲାଗେନି ସିଝା ବାଗିଆ ଲାଗେ ମାନେ ସିଝା ସେଟା ନାଇଁ ଭଲ ଲାଗନି ଏତେ ।
ଭଲ ଲାଗେନି ହଁ ତାପରେ ମଣ୍ଡା ଖାଇଲେ କଣ କୋଉ କେତେ ବର୍ଷର ଥରେ ଗୋଟେ କିଏ ଦିଟା ଖାଇଦେଲ ସଇଲା ଆଉ ।
ତାପରେ ଏଣ୍ଡୁରି ପିଠା ହଁ ଭଲ ଲାଗେ ସବୁଠୁ ବେଶୀ ପସନ୍ଦ ମୋ ଚକୁଳି ପିଠା ।
ଭଲ ଆଉ ।
ସେଇଟା
ଶସ୍ତା ସୁନ୍ଦର ମଜବୁତ ସାଙ୍ଗେ ସାଙ୍ଗେ କରିଦେଲ ଗୋଲ ଗୋଲ ହେଇଗଲା ମଟର ତରକାରୀ ଟିକେ କରିଦେଲ ଆଉ ଚକୁଳି ପିଠା କରିଦିଅ ଯା ବଷ୍ଟ
ହଁ ସବୁଠୁ ସେଇଟା ହଉଛି ବେଷ୍ଟ।
ହ ହଉ।
ଆଉ କଣ କଣ କରନ୍ତୁ ଆପଣଙ୍କ ଆ କଥା
ହଁ ହଁ ହଉ।
ଓ